ହଁ। କଅଁ କରୁଚନ୍ତି ହ୍ୟାଲୋ।
ହଁ ମୋ କଥା ଶୁଣା ଆଉଚି।
ହଁ ଶୁଣା ଯାଉଛି ଅପ୍
କଣ କରୁଛନ୍ତି କଣ କରୁଚନ୍ତି ଆପଣ?
ମେ ମୁଁ ବସିଥିଲି ଏଇଠି।
ବର୍ଷା ହଉଛି ନା?
ମୁଁ ଆଜି ସକାଳୁ କୁହେ ସକାଳୁ କୁହେ ହଁ ହଁ ଆଜି ସ ସଖାଳୁ ପୋରୁ ଆମ ଆଡେ ବର୍ଷା ହଉଛି।
ନ--ଅ ଏଠି ସେଇଆ କମୁନି ଜମା।
ଛାଡିନି। ମାନେ ସକାଳୁ ଉଠିଲା ପରଠୁ ଯେ ବର୍ଷା ଲାଗି ରହି କିଛି ତ ମାନେ କିଛି କାମ ଆଜି କରେଇ ଦଉନି?
ସେଇଆ ବା।
ଯେ ହଁ ଟିକେ ଯଦି କମି ଯାଇଥିବ ମାନେ ବାହାରକୁ ଯିବୁ କି ବର୍ଷା ହଉନି ବାହାରକୁ ଗଲା ବେଳକୁ ଦେଖିଲା ବେଳକୁ ଝିପ୍ ଝିପ୍ ବର୍ଷା ପକଉଥିବ। ଆଜି ଦିନ ସାରା ଏବେ ବି ଛାଡୁନି।
ୱି ମାନେ ଦିଇଟା ରୁମ୍ ମଝିରେ ଅଗଣା ଭଳିଆ ସାଇଡ୍ ରେ ଆଉ ଦିଇଟା ରୁମ୍ ରୋଷେ ଷେଇ ଘର ତ ଏପଟରୁ ସେପଟ ସେପଟରୁ ଏ ପଟ ପୁରା ପା ମାନେ ଓଦା ଗୁଡ଼ା ଶୁଖୁନି ଜମା।
ହଁ ଓଦା ରେ ଶୁ ଖୁନି। ମାନେ ପଦାକୁ ଯିବୁ ଘରକୁ ଆସିବୁ ହଁ ଘର ବି ମାନେ ଓଦା।
ହଁ ବା ହଁ। ଖରା ହେଲେ ଖରା ବର୍ଷା ହେଲେ ବର୍ଷା।
ଦେଖେଇିବା କଥା।
ହଁ ମଝିରେ ମଝିରେ ଟିକେ ଦେଖେଇବା କଥା ଆଉ। ଆଜ୍ଞା। ଆଉ ରୋଷେଇ କରି ସାରିଲେଣି?
ହଁ ହଁ ରୋଷେଇ ସଇଲାଣି।
ହୁଁ ହୁଁ। କଣ ରୋଷେଇ କଲେ?
ଆମର ହେଇଛି ଆଜି ପରଟା, ସିମେଇ ହେଇଛି ତା ସହିତ ଯା ଇଥିଲୁ ବାହାରକୁ ଆଜି କିଛି ଜଳଖିଆ ଆଣି ଖାଇଲୁ ଯେମିତି ଥଣ୍ଡା ପାଗ ନା ଏଇ ଜଳଖିଆ ଛଣାଛଣି କରି ଖାଇବାକୁ ଭଲ ଲାଗେ। ତ ବ୍ରେଡ୍ ଚପ୍ ଆଉ ପକୁଡ଼ି କରି ସେ ସବୁ ଛାଣିକି ଖାଉଥୁଲୁ।
କଣ କରିଥିଲେ ନା ଛାଣିକି?
ନା ନା ଏଇ ଘରେ ଛାଣିକି ବସି ଖାଉଥିଲୁ। ଆଉ କଣ କରିବୁ ବା ଖାଇବୁ ଯଦି ବର୍ଷା ଛାଡ଼ିଲେ ସିନା କୁଆଡ଼େ ଯିବ।
ସେଇଆ। ହଉ ହଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
କିଏ କିଏ ଅଛନ୍ତି ଆପଣ?
ଆମ ଘରେ ସେପଟେ ସମସ୍ତେ ଟିଭି ଦେଖୁଛନ୍ତି। ଆପଣ କଣ ଖାଇଛନ୍ତି?
ଆମର ଏଇ ସିଙ୍ଗଡ଼ା ଏଇଠୁ ଏଇ ମାମା ଛତା ନେଇକି ଆଣିକି ଆସିଲେ। ଆଉ ଝାଲ୍ ମୁଢି କରିକି ସିଙ୍ଗଡା ଖାଇଲୁ। ଆଉ ଝାଲ୍ ମୁଢି କଲୁ, ସିଙ୍ଗଡା କଫିି ପିଇଲୁ ଆଉ।
ଭଲ କଫିରା ଟିକେ ପିତା ପିତା ଲାଗେନି?
କଫି ଭଲ ନୁହଁ ଚା ଭଲ କହୁଛନ୍ତି ଘରେ। ସେ ବଡ କାଚଟେ ଆଣିଥିଲେ ଭାରି ଭାଇ ତ। ଆଉ ନ ସାରିଲେ ସେ ପୁରା ଗୋ ମାନେ ଭେଣ୍ଡା ଭେଣ୍ଡା ହେଇଯିବ ନା ସେଥିପାଇଁ ବାଧ୍ୟ ହେଇକିନା କରାହେଲା। ନ ହେଲେ ସକାଳେ ଚା କରୁ।
କ ହୁଁ ସକାଳେ ଚା ଟା ଭଲ ଲାଗେ ପିଇବାକୁ।
ହୁଁ ମୋର ସକାଳୁ ଉଠିଲା ମାନେ ଚା। ହଁ, କଫି ପିତା ଲାଗେ। ମୋ ହଜବେଣ୍ଡଙ୍କୁ ତ ବେଶୀ ମାନେ କଫି ଭଲ। ଯେତେ ଷ୍ଟ୍ରଙ୍ଗ ଦର କରିକି ଦବ ତାଙ୍କୁ ସେତେ ଭଲ ମତେ ଭଲ ନୁହଁ। ହଁ ହଁ।
ଓହୋଃ।
ମୋର ଗୋଟେ ଛୁଆ ଝିଅ ଅଛି ଛୋଟ।
ଓହୋଃ ଛୋଟେ ଝିଅଟେ ଅଛି ଆପଣଙ୍କର, ମୁଁ ଭାବିଲି କି ଆପଣ ବାହା ହେଇନାହାନ୍ତି ବୋଲି କିନା।
ହୁଁ ହୁଁ ନାଇଁ ହେଇଯାଇଛି। ଆପଣ?
ନା ନା ମୁଁ ବାହା ହେଇନି ମୁଁ ଛୋଟ ଛୁଆଟା।
ଆଉ ପଢୁଛ ଏବେ?
ନାଇଁ ପଢ଼ାପଢ଼ି ସରିଗଲାଣି। ଗ୍ରାଜୁଏସନ ମୋର ସରିଗଲେ ହଁ ଅଛି ଏବେ ଗୋଟେ ଇନ୍ସୁରାନ୍ସ ଅଫିସ୍ ରେ।
ଓହୋ ମୋର ବି ଗ୍ରାଜୁଏସନ ମୋର ବି ଗ୍ରାଜୁଏସନ। ମୁଁ ବି ଗ୍ରାଜୁଏସନ କରୁଥିଲି।
ହଁ ଗ୍ରାଜୁଏସନ ପରେ ତ ବହୁତୁ ଝିଅ ବାହାହେଇଗଲେ ମୋର୍ ବି ତ ବହୁତ ସାଙ୍ଗ ବାହାହେଇ ଯାଇଛି।
ମେ ମୁଁ ତ ଦୁଇ ହଜାର ସତରରେ ଗ୍ରାଜୁଏସନ କଲି କିନ୍ତୁ ମ୍ୟାରେଜ ହେଲା ଦୁଇ ହଜାର ବାଇଶି ଲାଷ୍ଟ। ଜବ କରୁଥିଲି ପ୍ରାଇଭେଟ ଜବ କର ଥିଲେ ଆଉ ଅଲଗା ସେକ୍ଟରରେ ଆଉ।
ଆ ଆଛା ତାହେଲେ ଆପଣ ମୋ ଠାରୁ ବହୁତ ବଡ ହେବେ।
ହଁ ହଁ ହଁ ବଡ। ଆଉ ତମ କେତେ ଜଣ ଭାଇ ଭଉଣୀ?
ଆମେ ଆମେ ଏ ଦୁଇ ଜଣ।
ହୁଁ ହୁଁ ଆମର ତ ଜଏଣ୍ଟ ଫ୍ୟାମିଲି ବଡ ଫ୍ୟାମିଲି ପୁର।
ନେ ଚର ହଁ ମୋର ତ ବହୁତ ଗୁଡେ ସାଙ୍ଗଙ୍କର ବାହାଘର ସବୁ ସାଇଲାଣି।
ହୁଁ ଆଗ ନିଜେ ଭଲ ଷ୍ଟେବୁଲହୁଅ ତାପରେ ହବ। ମାନେ ମ୍ୟାରେଜ ପରେ ବି ଜବ କରିବ। ଜମା ଜବ ଛାଡ଼ିବନି।
ତାହେଲେ ତାହେଲେ ତମେ ଘରେ ସବୁ କାମ କର।
ନାଇଁ କାମ ନାଇଁ ମତେ ମୋ ଶାଶୁ କହିଲେ ଜବ୍ କରିବାକୁ ମୁଁ ସେତେବେଳେ ନୂଆ ବା ହେଇ ଥିଲ ଆଉ କରିବାକୁ ଏତେ ଇଚ୍ଛା ନଥିଲା ତାପରେ ଏବେ ଛୁଆ ହେଲା ଯେ ଆଉ କରିବାକୁ ଚାହିଁଲେ ବି ମାନେ ଆଉ କରିହଉନି।
ଆଉ କରିହବନି ସେଇଟା ମାନେ ବହୁତ ସମସ୍ୟା ହେଇଯିବ।
ସେଆ ମୁଁ ତିନ୍ ସେତେବେଳେ କରିବି ବୋଲିକା। ମାନେ ଗୋଟେ କରିବି ତ ଆଉ ଅବହେଳାରେ ରହିଗଲି। କିନ୍ତୁ କରିବା କଥା ମୁଁ ଆମ ଘରେ ମତେ କହିଲେ କର ମୋ ଶାଶୁ
କଲେ ମାନେ ଇ ଖୁ। ଅବହେଳ କଲେ ତ ସିଏ ସଇଲା ଆଉ ହବନି।
କୁହା ହେଲା ତୁ କଲୁନି ତାପରେ ବି ଗୋଟେ ଭଲ ମିଳିବା ବି ଦରକାର ନା ଆାଲି ଭଲ ଗୋ ଗୋଟେ ମିଳିଥାନ୍ତତା ଆଉ କରିଥାନ୍ତ ମତେ ଏନ ଜି ଓ ସେକ୍ଟରରେ ବେଶ ଭଲ ଲାଗେ ଜବ। ତ ମୁଁ ସେଇପଟେ ବେସି ଟ୍ରାଏ କଲି ବେସି ହେଲାନି ସବୁ ଦୂର ଦୂର ଜାଗାକୁ ପଡିଲା ତ ମୋର ଏଇ ଇଛା ଏଇଠି ଭୁବନେଶ୍ଵରରେ ଡେ ମ ଆଉ କରିଲିନି।
ଏବେ ଆଉ ପାଖରେ କୋଉଠି କଲେ କଣ କୁ ହବ କି?
ହଁ ଛୁଆ ଅଛି ନା ଛୋଟ ଛୁଆ। ହଁ ଏବେ ମୋର ଛୋଟ ଛୁଆ ଅଛି ଜମା ତାକୁ ଦ ହୁଁ।
ବେସରକାରୀ ଏଥିରେ ଯଦି ଆପଣ ଚାକିରୀ କରଛନ୍ତି। ସେତେ ଏତେ ଦିନ ଛୁଟି ଆପଣଙ୍କୁ ଦେବେନି। ଯଦି ମାସକୁ ଉ ଦି ଦିନ କି ତିନି ଦିନ ଛୁଟି ଦେଇଦେବେ ସେ ବହୁତ ହେଇଗଲା।
ଭଁ।
ଯହା ବି ହେଲେ ଆପଣଙ୍କ ଯେତେବେଳେ ମେଡିକାଲ କାମ ପଡିବ ତ ମାସକୁ ଦି ମାସ ତ ନିହାତି ଆପଣଙ୍କୁ ଛୁଟି ଦରକାର।
ହଁ ଯେତେବେଳେ ଛୋଟ ଛୁଆ ରହୁଉଛି ଯାହାହେଲେ ବି ଦରକାର ଟିକେ ତାପରେ ଟାଇମ୍ ଟୁ ଟାଇମ ପହଞ୍ଚିବ ଟିକେ ଲେଟ୍ ବି ହବନି।
ଟି ହଁ। ମୁଁ ବି ରୁ ଠିକା ମାନେ
ସେ ମୁଁ ବି ଜାଣିଲି ମୁଁ ବି ରହୁଥିଲି ଟିକେ ମୁଁ ଯୋଉଠି ଗୁରୁ ଜଣେ ଆଡଭୋକେଟ ପାଖରେ ଥିଲି ସିଏ ଜମା ଛୁଟି ଦେବେନି ମୁଁ ତାକୁ ସଣ୍ଡେରେ କଭର କରେ ଯାଇକି।
ହଁ ହଁ।
ହଁ
ନାହିଁ ଆମର ରବ ହଁ ଆମର ରବିବାନ ସପ୍ତାହରେ ଗୋଟେ ଦିନ ଛୁଟି ଥିଲା।
ମୋର ହଜବେଣ୍ଡଙ୍କର ବି ସେୟା ସିଏ ବି ଗୋଟେ ପ୍ରାଇଭେଟ ଇଏରେ ଅଛନ୍ତି କମ୍ପାନୀରେ ନା।
ଆଛା।
ସିଏ ଏବେ ଆମେ ଏନେ ବୁଲିବାକୁ ଯାଇଥିଲୁ ଟିକେ ଦାର୍ଜିଲିଂ ହେରକା। ସିଏ ମନ୍ଥଲି ଚାରିଟା ଛୁଟି ନା ହଁ ଚାରିଟା ଛୁଟି ସେ ଯଉ ମାସ ସାରା ନେଲେନି। ସତେଇଶ, ଅଠେଇଶ, ଅଣତିରିଶ, ତିରିଶ ଚାରି ଦିନ ଛୁଟି ନେଲେ। ତାପରେ ଏଇ ମାସରେ ତିନି ଦିନ ନେଇଯାଇ ଦି ଦିନ ନେଇଛନ୍ତି। ଆଉ ଦିଟା ଛୁଟି ଅଛି ଆଉ।
ଆଚ୍ଛା ଆପଣ ଯୋଉ ଦାର୍ଜିଲିଂ ଯାଇଥିଲେ ଦାର୍ଜିଲିଂ ଟା ବହୁତ ଭଲ ଜାଗା ମୁଁ ମୁଁ ଶୁଣିଚି।
ହଁ ମୁଁ ଦାର୍ଜିଲିଂ ଦିଦିନ ରହିଲୁ ଗ୍ୟାଙ୍ଗଟକ ଦିଦିନି ଆ କୋଲ
ଆଛା ତ ଦାର୍ଜିଲିଂ ଟେ କୋଉ ଭଲ ମାନେ କୋଉ ଜାଗାକୁ ସବୁ ଯାଇ
ହଁ ଟି ଗାର୍ଡେନ ଟା ତ ନର୍ମାଲ ଟି ଗାର୍ଡେନ ଟା ଆମ ବୁଲୁ। ଟି ଗାର୍ଡେନ ଭଲ ଲାଗିଲା ତାଙ୍କର ଆଉ ଗୋଟେ ମଲ୍ ରୋଡ ଅଛି ସେଇଠି ସେମିତି କିଛି ନାହିଁ ଖାଲି ଶୀତ ଦଉ ମାନେ ଉଇଣ୍ଟର କ୍ଲଥ ଗୁଡା ଅଛି ଖାଲି। ଆଉ ମୋମୋ ତ ସେଇଠି ମୋମୋଜ ଖାଇବାକୁ ଚା ମ୍ୟାଗି ଭଲ ଲାଗୁନଥିଲା ମୋମୋଜ ଗୋଟେ ଗୋଟେ ଜାଗାରେ ଭଲ ଗୋଟେ ଗୋଟେ ଜାଗାରେ
ଆଛା ଦାର୍ଜିଲିଂ ଯାଇ ଖାଲି ମୋମୋ ଖାଇକି ଆସିଲେ ସେଠି ମାନେ ତାଙ୍କର ସେଠି କଣ ମାନେ ପ୍ରସିଦ୍ଧ ଖାଇବା ଥିଲା ସେଥିରୁ
ସେଠି ମୋମୋଜ ମ୍ୟାଗି ନାଇଁ ମୋମୋ ଟା ବେଶୀ ସେପଟେ ବା କହୁଛି ମାନେ ପୁରା ଲାଇନରେ ପନ୍ଦର କୋଡିଏ ଜଣ ଲାଇନ ରେ ତ ବସିକି ମୋମ ବିକୁଛନ୍ତି।
ହଁ ସେପଟେ ବେଶି ଏଇଗୁଡା ସବୁ ମାନେ ଚାଇନ
କୁଚନ୍ତି ହଁ ଲେଡିଜ ମାନେ ବିକ୍ରି କରୁଛନ୍ତି। ଆଉ ସବୁ ସାଲ ଆମନା ଟୋପି ଫୋପି ଏଇଗୁଡା ସବୁ ଆଉ କିଛି ନାହିଁ।
ଆଚ୍ଛା ମାନେ ସେଟା ଥଣ୍ଡା ଏରିଆ ଟା ନା ଡ଼ାଜ
ଥଣ୍ଡା ଏରିଆ କିନ୍ତୁ ଗ୍ୟାଙ୍ଗଟକ ରେ ଗରମ ଲାଗୁଥିଲା। ଗ୍ୟାଙ୍ଗଟକ ରେ ଗରମ ଲାଗିଲା ଆମେ ଯାଇଥିଲୁ ଚାଇନା ବର୍ଡର ପାଖକୁ ସେଠି ଥଣ୍ଡା ମାନେ ବହୁତ ପାଞ୍ଚ ଡିଗ୍ରୀ ଥିଲା।
ଅ ସେଇଟା ଚାଇନା ଦେଶଟା ନା ସେଇଥିପାଇଁ ସବୁ ଚାଇନିଜ ଖାଇବା ଗୁଡା ବେଶୀ ବିକ୍ରି ହୋଉଚି।
ଚାଇନା ବର୍ଡର ଟା ସେଠି ପାଖ। ପାଖ ମାନେ ଶହେ କିଲୋମିଟର ହବ ଗ୍ୟାଙ୍ଗଟକ ରୁ।
ଓହୋ ଗାଙ୍ଗଟକରେ ବି ହଁ ଗାଙ୍ଗଟକରେ ବି ବହୁତ ଭଲ ଭଲ ଜାଗା ସବୁ ଅ
ଭଲ ଜାଗା ଅଛି। ସବୁ କଣ କହିଲେ ଇଏ ଅଛି ବୌଦ୍ଧ ବୁଦ୍ଧବାନଙ୍କର ମନ୍ଦିର।
ଆପଣ ଯାଇଛନ୍ତି ସେଠିକି?
ହଁ ହଁ ବୁଲିକି ଆସିଛୁ ଭଲ ଲାଗିଲା ହନୁମାନ ଟକ ଗୋଟେ ଅଛି। ମାନେ ପାହାଡ ଉପରେ ମନ୍ଦିର ଅ ଗଣେଶ ଟକ ଅଛି। ଆଉ ଗ୍ୟାଙ୍ଗଟକ ର ତ ସେଇ ଯୋଉ ନଥୁଲା ପାସ ଯୋଉଟା ସେଇଟା ହେଲା ଗୋଟେ ଭଲ ଜାଗା। ଯୋଉଠୁ ମାନେ ବରଫ ଏକା ପଡେ ଶୀତ ଦିନେ ଏବେ ପୁରା କୁହୁଡି ମେଘ ହେଇକି ପୁରା ଥିଲା ମାନେ ପାହାଡରେ ପୁରା ମେଘ ଯାଉଥିଲା ଦେଖିଲୁ, ମେଘ ବି ଭିତରେ ହିଁ ଥିଲୁ। ଭଲ ଲାଗୁଛି କିନ୍ତୁ ଏଇ ସମୟ ଟା ଯିବା ସହି ଟେବୁଲ ନୁହଁ ଏଇସବୁ ଆମେ ଆସିଲା ବେଳକୁ ଲ୍ୟାଣ୍ଡ ସ୍ଲାଡିଙ୍ଗ କରୁଥିଲା, କିଛି ହେଇନି ରାସ୍ତା ସାଙ୍ଗେ ସାଙ୍ଗେ ସଫା କଲେ ଆସିଲୁ। ଏଇଟା ସମୟରେ ଯିବା କଥା ନୁହ ଯଦି ଯିବ ଜୁନ ଷ୍ଟାର୍ଟିଂ ରୁ ଯିବ, ଆମେ ଜୁନ ଲାଷ୍ଟ କୁ ଯୋଉ ଗଲୁ ମନସୁନ ପଳେଇ ଆସିଥିଲା ନା ବର୍ଷା ହଉ ହେଲା ଟିକେ ଆହୁରି ବେଶୀ ଜାଗା ବୁଲି ହେଲାନି ବର୍ଷା
ମାନେ ତି ଗୋଟେ ବାହାରକୁ ଯାଇଛ ନା ଏମିତି କିଛି ଯେତେବେଳେ ଦେଖିବ ବହୁତ ଡର ଲାଗିବ ସେ ସେମାନଙ୍କ ପାଇଁ ସେଟା ନୂଆ ନଥାଏ ତ ତାଙ୍କର ସେମିତି ନା କିଛି ହଉଥାଏ। କିନ୍ତୁ ଯେତେବେଳେ ଆମେ ଯାଉଚେ ଆମକୁ ତ ଡର ଲାଗିବ ନା।
ମାନେ ପାହାଡରେ ବି ଗୋଟେ ପତ୍ର ପଡନଥିବ ଏତେ ନିଟ ଆଣ୍ଡ କ୍ଲିନ। ଗୋଟେ ଜରିକି କଣ ପକେଇଲେ ପାଞ୍ଚ ହଜାର ଫାଇନ ତ ଲୋକ ପ କ୍ ପକାନ୍ତିନି।
ତ ପକେଇବେ କାହିଁକି ସେ ଗୋଟେ ଜରି କାଇଁ ପକେଇବେ ପାଞ୍ଚ ହଜାର ଟଙ୍କା କାହିଁକି ସେ ଦେବେ।
ଏତେ ନିଟ୍ ଆଣ୍ଡ କ୍ଲିନ୍ ପୁରା କିନ୍ତୁ ସିଲିଗୁଡି ଯାଇଥିଲୁ ସିଲିଗୁଡିରୁୁ ଦାର୍ଜିଲିଂ ଯିବ ନା। ସିଲିଗୁଡି ବହୁତ ଖରାପ ମାନେ ଏତେ ଅସନା ବହୁତ ଅସନା।
ସେଇଟା ବି ତ କହିହବନି ମାନେ
ସେଇଟା ସବୁ ୱେଷ୍ଟବେଙ୍ଗଲ ରେ ଯାଉଚି, ଦାର୍ଜିଲିଂ ଟାକୁ ସିଲିଗୁଡି ସବୁ ୱେଷ୍ଟବେେଙ୍ଗଲ ରେ ଯାଉଚି। ହୁଁ ଦାର୍ଜିଲିଂ ସଫା ଗ୍ୟାଙ୍ଗଟକ ସଫା ଆଉ ସବୁ ଅସନା।
ଆଉ ଯୋଉ ଆପଣ କଲିକତା ଯାଇଥିଲେ କଲିକତା ରେ କଣ ଆପଣଙ୍କୁ ଭଲ ଲାଗିଲା?
କଲିକତା ବେଶୀ ବୁଲୁନି ଗୋଟେ ଦିନ ଖାଲି ନିଉ ମାର୍କେଟ ନେଲେ ଆଉ କାଳିଘାଟ। ହେଲେ ଏ ଦିଟା ବେଶି ବୁଲି ହେଲାନି ଟ୍ରେନ ଟାଇମ ହେଇଗଲା ପଳେଇ ଆସିଲୁ।
ଓହୋ।
ଆଜ୍ଞା ହଁ ମୁଁ ରଖୁଛି ମୁଁ ଆପଣ ଆଉ ଥରେ କଲ କରନ୍ତୁ କଲ ହଁ।